ହଁ।
କଣ କରୁଚନ୍ତି?
ହଁ ଏଇଠି ବସିଛୁ ଆଉ।
ଖାଇବା ପିଇବା କଣ କରୁଥିଲେ?
ଖାଇବା ପିଇବା କଣ କରିବୁ? ଏଇ ଭାତ ଡାଲମା ଏସବୁ ଆଉ।
ଉଁ ହୁଁ ଏବେ ସନ୍ଧ୍ୟାରେ କଣ ଖାଇଥିଲେ?
ସନ୍ଧ୍ୟାରେ କିଛି ଖାଇନୁ ଆ ଭାଇ ଯାଇଛନ୍ତି ଆଣିବା ପାଇଁ ଚାଉଁମିିନ।
କଣ ଆଣିବେ?
ଚା ଅଁ ହଁ ହଁ ମାଲ ପାଣି ପକେଇ କେଇବ ଦେବୀ।
ହଉ ହଉ ଠିକ ଅଛି।
ଆଉ ତମେ କଣ ଖାଇଛ? ନାଇଁ ନାଇଁ ସେ ଜଉ ମେଳା ବସ୍ ଛି ଛି ସେଠି।
ଓହୋ ସେ ବାଲି ଯାତ୍ରାରୁ।
ହଁ।
ଆରେ ସେଠି ସେଠି ସବୁ ଭେଜ ହି ଥିବ।
ହଁ ସେଇ ଭେଜ ଆଉ କଣ ନନ ଭେଜ କେ ଖାଉଛି? ନନ ଭେଜ କେହି ଏଁ କରୁନାହାନ୍ତି ଭଲସେ ଖାଲି ଗନ୍ଧ ହଉଛି।
ଆଛା ଆଛା। ଆଉ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଏଇ ବାଆରେ ବସିଛନ୍ତି ଆଉ। ତମ ଘରେ କଣ କରୁଛନ୍ତି?
ଘରେ ସମସ୍ତେ ବସିଛନ୍ତି ଆଉ କଣ କରିବେ? ହୁଁ।
ଆଉ କାମକୁ ଯାଇନ।
ନାଇଁ ନାଇଁ ମୁଁ କଣ କାମ କରୁଛି ମୁଁ ଘରେ ରହୁଛି ଆଉ।
ହୁଁ।
ଆଉ। । ଆଉ ତମ ବଡ ଭଉଣୀଙ୍କର କଣ ଖବର?
ହୁଁ ଭଲ ଅଛି। ବସିଛି ବାହାରେ ହଁ ପଢାପଢି କରୁଛି। ପ୍ଲସ୍ ଥ୍ରୀ ସରିଗଲା ହଁ ପ୍ଲସ ଥ୍ରୀ ସରିଗଲାଣି। ଓଟି ଟି ବି କ୍ଲିୟର ହେଇଗଲାଣି ଆଉ ଗୋଟେ ଅଛି ଜେଟି କରିବ। ତାପରେ। ଇ କରିବ ଫର୍ମ ପକେଇବ ଆଉ ଟିଚର୍। ଜେଟି କରିବା ପରେ ଜେଟି ର ରେଜଲ୍ଟ ବାହାରିବ ତାପରେ ଫର୍ମ ପକେଇବ।
ହଁ।
ସ୍କୁଲରେ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
ହଁ।
ସେ କୋଉ ସ୍କୁଲ ରେ ପଢୁଥିଲେ ନା କଣ?
ନାଇଁ ନହିଁ କୋଚିଂ ସେଣ୍ଟରରେ ବାଲିଓଡା।
ଓହୋ।
ନାଉ। କି ଖବର ସବୁ ଭଲ ବର୍ଷା ହଉଚି?
ହଁ ବର୍ଷା ହଉଛି ଆଉ।
ହୁଁ।
ତମ ସେଡେ ବର୍ଷା ହଉଛି?
ହଁ ବର୍ଷା ହଉଛି ବା। ଏ ବର୍ଷା ଦିନ ଆସିଲାଣି ଆଉ ମଶା କାମୁଡିକି ତ ଅଧା ମାରିସାଇଲେଣି ମୋର।
। ଆଚ୍ଛା ଆଛା ଆଉ ତମ ସେ ଘର ପାଖ ଯୋଉ ତମର ପଡୋଶୀ ତାଙ୍କ କି ଖବର ସେବା ଘରକୁ ଆସିଥିଲେ?
ହୁଁ ହୁଁ ପଳେଇ ଗଲେଣି।
କେବେ ଗଲେ?
ଏଇ ଆଠ ଦଶ ଦିନ ହବ ଆଉ।
ହୁଁ।
ତାଙ୍କର ଝଗଡା ଲାଗିଥିଲା ତ।
କି ଝଗଡା?
ଏଇ ଜମି ଜାଗା ପାଇଁ।
ଆଚ୍ଛା ଆଚ୍ଛା।
ହୁଁ।
ହୁଁ ଆଉ। ତାଙ୍କ ଭଉଣୀ ମତେ ଫୋନ କରିଥିଲେ ମୋ ଭଉଣୀଙ୍କ ସାଙ୍ଗ ନା।
ହୁଁ କହୁଥିଲ ଆଜି।
ହୁଁ କଣ କହୁଥିଲେ?
ହଁ ଫୀଷ୍ଟି ଫିସ୍ କରିବେ ବୋଲି କଣ କହୁଥିଲ?
ହଁ ମତେ କହୁଥିଲେ? ମତେ କହିଲେ ମୋ ଭଉଣୀ ମନା କଲା କି ନାଇଁ ମୁଁ କରିବିନି।
ହୁଁ।
ଉଁ ହୁଁ।
କଣ?
ଆଉ କଁ?
ଆରେ କଣ କହିବି ଭାଇ କଲ କରୁଛନ୍ତି।
ହଁ ଟିକେ ର ମୁ ହ୍ୟାଲୋ।
ହଁ।
କଣ?
ଆଁ ।
ଆଉ ଘରେ ସମସ୍ତେ କେମିତି କଣ ଅ ଅଛନ୍ତି?
ହଁ।
ଆରେ କଣ କହୁଥିଲି କହିଲ,?
କଣ?
ହ ସେ ଯୋଉ ଆମ ସାଙ୍ଗ ଗୋଟେ ଥିଲା ଯୋଉ ଆସେ ନେମାଳରେ ମ୍ୟାରେଜ କରିଥିଲା।
ହଁ।
ତାଙ୍କର ସେ ପେ ତାଙ୍କର ପିଲା ଛୁଆ ହେବାକୁ ଯାଉଛି ଜାଣିଛନ୍ତି?
ହଁ। ତାଙ୍କ ସ୍ୱାମୀ କନ ଆସିଥିଲେ?
ଏଇଟା ତାଙ୍କର ଲାଷ୍ଟ ମାସ। ସେ ଲୁଚେଇଛନ୍ତି ହଁ। ସେ ଲୁଚେଇଛନ୍ତି କାହାକୁ କହିନଥିଲେ ମତେ କହିଥିଲେ ମୁଁ ଆପଣଙ୍କୁ କହୁଛି
ଓହୋ, ତ ଏଇ ଷ୍ଟାଟସ ତ ଏମିତି ଏମିତି ପକଉଛନ୍ତି। କଣ ସବୁ କାନ୍ଦିବ କାନ୍ଦିବ କଣ ଏ
ହଁ ମୁଁ କହିପାରିବି ନାହିଁ।
ହଁ ମୁଁ ମେଳାରେ ଦେଖିଥିଲି ଆଉ ଜଣଙ୍କୁ,
କାହାକୁ?
ସେ ଯୋଉ ଶ୍ରୀ। ଶ୍ରୀ ଶ୍ରୀ ଆଉ ଭାଇ କଲ୍ କରୁଚନ୍ତି
କାଟିଦିଅ କାଟିଦିଅ ମୋ ସହିତ କଥା ହେଇସାର।
ଅଛନ୍ତି ନା ସେଥିପାଇ।
ଆଛା ଆଛା।
ଦେଖା ହେଇଥିଲା ତାର ଏମିତି ଦି ମିନିଟ୍ କଥା ହେଲା ପୁଣି ପଳେଇଲା।
ହଁ କଣ କଥା ହେଲେ?
ଏମିତି ଆଉ ଆସିଛୁ ବୁଲିବାକୁ
ସେ ବହୁତ ମାନେ ମୋଟା ହେଇଯାଇଛନ୍ତି ନା?
ନା ହଁ ହଁ ମୋଟା ତ ନଥିଲା ଏବେ ହେଇଯାଇଛି ହଁ ମୋଟା ତ ହେଇଛି। ଆଉ ତାର ନମ୍ବର ମୋ ପାଖରେ ଅଛି ହେଲେ ଷ୍ଟାଟସ୍
ଆରେ ମୁଁ ମଝିରେ ଶୁଣିଥିଲି କି ତାଙ୍କର ଦେହ ବହୁତ ଖରାପ ଅଛି? ହୁଁ ଉଁ ହୁଁ ନାଇଁ ନାଇଁ ସେ ଷ୍ଟାଟସ୍ ଫାଷ୍ଟସ ପକଉ ନାହାନ୍ତି।
ହଁ ନମ୍ବର ଅଛି, ହେଲେ ନମ୍ବର ଷ୍ଟେଟସ ଦେଖୁନାହାନ୍ତି ବି।
ନାଇଁ ମୋର ତ ଦେଖନ୍ତି।
ଉଁ ବୋଧେ ତାଙ୍କର ଡିଲିଟ୍ ହେଇଯାଇଛି ମୋବାଇଲ ରୁ ମୋ ନମ୍ବର।
କହିପାରିବି ନାହିଁ।
ହୁଁ
ମୁଁ ମଝିରେ ଶୁଣିଥିଲି ତାଙ୍କ ଦେହ ବହୁତ ଖରାପ ଅଛି ବୋଲି। ହ ମୁଁ ତମ, କହୁଥିଲି ବୋଧେ? ହୁଁ, ମୁଁ ଶୁଣିଥିଲି କି ବହୁତ ଦେହ ଖରାପ ଅଛି ଓ ସାଙ୍ଗ ଜଣେ ଆଉ ଜଣେ ସାଙ୍ଗ ପୁଅ ହଁ ହଁ
କୋଉଠି ହେଲା?
ମୁଁ କହିପାରିବିନି କୋଉ ଜାଗାରେ ହେଲା ବା ସେଇଗଲା ମତେ ହଁ ନିମନ୍ତ୍ରଣ ଦେଇଥିଲେ, ମୁଁ ଯାଇନି।
ଆଉ
ଆଉ କ
ହୁଁ ସବୁ ଭଲ
କଣ ଖବର ସବୁ କୁହନ୍ତୁ?
ହୁଁ ଆଉ ସବୁ ଖବର ସବୁ କଣ ସେଇଆ ସବୁ କଣ କହିଥାନ୍ତି ଭୁଲିଗଲି।
କହୁନାହାନ୍ତି।
ହଁ କଣ କହୁଥିଲେ ସେଦିନ, କହିବି ପଛରେ କଲ କରିଲେ?
କଣ କହିଲ?
କଣ ରୁହ, ଭୁଲିଗଲି କି କଥା ସବୁ କଲ୍ କଲେ ମୁଁ କହିବି ସବୁ, କହିନଥିଲେ?
ମୋର ଆଉ ମନେ ପଡୁନାହିଁ।
ଏହି କଥାଧ୍ୟମ ହେଲାଣି
ଆଉ। ଆଉ ସମସ୍ତେ କେମିତି କଣ କରୁଛନ୍ତି ଘରେ ତମ ମାମା କଣ କରୁଛନ୍ତି।
ହୁଁ। କିଛି ବାହାରେ ବସିଥିଲେ ସବୁ ପିଜୁଳି ଭାଙ୍ଗିକି ଖାଉଥିଲେ।
ଆଚ୍ଛା ଆଚ୍ଛା।
ଆଉ ଇଏ କଣ କହୁଥିଲି ବୁଲିଗଲି।
କଁ ଗାଉଁକୁ।
ମୁ କହୁଥିଲି କଣ କହୁଥିଲି। ସେ ଦିନ ଆର ବାହାଘର ବାହାଘରର। ସେ ଯୋଉ ଦିଟା ଝିଅ ଥିଲେ ସେ ଦିଟା ଝିଅ। ମଝି ଝିଅ ଟା ଭଲ ଲାଗୁଥିଲା ଆରେଫା ଭାଗା ଦେଖାଯାଉଥିଲା।
କୋଉ ବାହାଘର।
ଏଇ ଯୋଉ ମାମଁ ଘର।
ହଁ।
ସେ ମଝେ ଝିଅ ଟା ଭଲ ଲାଗୁଥିଲା। ତାର କୋଉଠି ହେଲାଣି।
ମଝେ ଝିଅ କିଏ କହିଲେ।
ସେ ଯୋଉ ମଝି ତମ ତମ ତମ ଗୋରୀ ହେଇକି ଗୋ
କେମିତିଆ ଡ୍ରେସ ପିନ୍ଧିଥିଲା।
ପିସି ଝିଅ ପରିକା ଦେଖାଯାଉଥିଲା।
ହଁ ଡ୍ରେସ ଟା କୋଉ କଲର କେମିତିଥିଲା।
ହୁଁ ମନେ ନାହିଁ ଫଟୋ ଦେଲେ ମୁଁ କହିବି। ଷ୍ଟେଜ ଷ୍ଟେଜ ରେ ହଁ। ତାର କୋଉଠି ହେଲାଣି ଦି ଜଣଙ୍କ ମଧ୍ୟରେ କାହାର ହେଲାଣି କୋଉଠି ବାହାଘର। ଠିକ୍ ହେଲାଣି।
ହଁ ତା ଭିତରୁ ତ ଜଣଙ୍କର ଠିକ ହେଇଯାଇଛି।
ହୁଁ। ହୁଁ ଆଉ ଜଣଙ୍କ ଆଉ ଜଣଙ୍କର।
ଆଉ ଜଣଙ୍କ ଠିକ ହେଇନି ସେ ତା ସାନ ଭଉଣୀ।
ଆଚ୍ଛା ଆଚ୍ଛା।
ହଁ ମୁଁ ତମକୁ ପରେ ଫୋନ କରୁଛି।
ଆଚ୍ଛା ହଉ ଠିକ ଅଛି ରଖ।